ହଁ
ହାଲୋ
ହଁ ଆପଣ ଏବେ ପୁରା ଫାଙ୍କା ଅଛନ୍ତି
ହଁ ମୁଁ ଫାଙ୍କା ଅଛି।
ମୁଁ କହୁଥିଲି କି ଆପଣ କୁଆଡେ କହୁଥିଲେ କି ମୋ ଭାଇ କୁ କି ଆପଣଙ୍କ ପାଇଁ ଗୋଟେ ଗାଡ଼ି ବୁଝିବାକୁ ଆପଣଙ୍କର ଏତେ ଦରକାର ଏବେ ଅତ୍ୟନ୍ତ କଣ ହେଲା ଗାଡି କଣ ଆବଶ୍ୟକ
ସେ ଆକ୍ଚୁଆଲି ହୋଉଛି କଣ କି ଆମର ଗୋଟେ ଗାଡ଼ି ଗୋଟେ ଗାଡ଼ି କି ମୋ ବଡ଼ ଝିଅର ଦରକାର ପଡ଼ୁଛି ସେ ତା ଗା ନିହାତି ଦରକାର ଅଛି ସିଏ ନ ଵ ତେଣୁ ସେ ଯେହେତୁ ଝିଅ ପିଲାଟା ତେଣୁ ସେ ଗାଡ଼ିଟା ନେଲା ବେଳକୁ ମୁଁ କୋଉ କାମରେ ବାହାରିଲା ବେଳକୁ ଗାଡ଼ିଟା ମିଳୁନି। ଆଚ୍ଛା ଗୋଟେ କଥା କଣ ହେଇଛି କି ମୁଁ ଏବେ ଗୋଟେ ନୂଆ ଜାଗାରେ ଡ୍ୟୁଟି କରୁଚି ତେଣୁ ଗାଡ଼ିଟା ମୋର ନିହାତି ଦରକାର ଅଛି କାରଣ ଏଇ ଯୋଉ ଯିବା ଆସିବା କରିବା ପାଇଁ ଦଶ ପନ୍ଦର କିଲୋମିଟର ରାସ୍ତା ଏ ଟାଉନ ବସରେ ଗଲାବେେଳେ ବହୁତ ସମୟ ଲାଗୁଚି। ତାପରେ ଆଉ କିଛି ବାଟ ଅଛି ଗୋଟେ ଚାଲିବାକୁ ପଡ଼ିବ ଏଠି ଗାଡ଼ି ସୁବିଧା ନାହିଁ କେତେବେଳେ ଯଦି ଅଟୋ ମିଲନା ମିଲନା ନ ହେଲେ ନାହି। ଆଚ୍ଛା ତାପରେ ମୋର ଗୋଟେ ଡିଉଟି ଟା ରାତି ଟାଇମ ହେଇଯାଉଛି। ରାତି ଦଶଟାରେ ସରିବ ଦଶଟାରୁ ଆସିଲାବେଳକୁ ସେଠୁ ଦୁଇ କିଲୋମିଟର ଖଣ୍ଡେ ଚାଲିକି ଆସିବାକୁ ପଡ଼ିବ। ତେଣୁ ତାପରେ ଛକକୁ ଆସିଲେ ଅଟୋ ମିଳିବ ଏ ଆଗକୁ ବର୍ଷାଦିନ ଆଉଛି। ପୁଣିଘରୁ ଆସିଲା ବେଳକୁ ବର୍ଷାହେଲା ଧାରିଲା କଣ କେମିତି କଣ କରାଯିବ ତେଣୁ ଏହିସବୁ ଅସୁବିଧା ପାଇଁ ମୁଁ ଗାଡ଼ିଟେ ଗୋଟେ ସେକେଣ୍ଡ ହ୍ୟାଡ଼ କାରଣ ବର୍ତ୍ତମାନ ନୂଆ ଗାଡ଼ି କିଣିଲେ ବହୁତ ଅଧିକ ପଇସା ପଡ଼ିବ ତେଣୁ ଏତେ ପଇସାଆମ ପାଖରେ ନାହିଁ।
ହୁଁ
ଆଉଁ ଯଦିଓ ନାହିଁ ଯଦି ଲୋନ୍ କରିକି ଆଣିଲହେବ କିନ୍ତୁ ଲୋନ୍ ଆଣିଲେ ଦଶ ତିରିଶ ହଜାର ଟଙ୍କା ଏକ୍ସଟ୍ରା ଆମକୁ ଦବାକୁ ପଡ଼ିବ। ତେଣୁଁ ଉଁ ସେଥିପାଇଁ ଭାବୁଥିଲି ଗୋଟେ ସେକେଣ୍ଡ ହ୍ୟାଣ୍ଡ ଗାଡି ଅଳ୍ପ ପଇସାରେ ମିଳିଗଲେ ମୁଁ ଏଇ ଡିଉଟି ଖାଲି ଡିଉଟି କାଟି ନେବି ଥୋଇବି ତାପରେ ଘରକୁ ଆସି ସୋଇବି। ଆଉ କିଛି କାମ ଦରକାରନାହିଁ ସେଥିପାଇଁ ଗୋଟି ଖୋଜୁଥିଲି। ଗୋଟେ ପୁରୁଣା ଗାଡ଼ିଟେ ଯଦି ମିଳନ୍ତା ତେଣୁ ମୁଁ କିଣନ୍ତିବୋଲି। ଦେଖିବା ମୁଁ କହିଛି ଜଣେ ଦୁଇ ଜଣଙ୍କୁ। ଗାଡି ବୁଝିବା ପାଇଁ ଯଦି ମିଳିଲା ତାହେଲେ ଆମେ ଦେଖିକିଣିବି ବୋଲି ଭାବୁଛି ଆଉ ଟିକ ଶ-ଶସ୍ତାରେ ଗାଡ଼ିଟା ମିଲେ ହବ ନାଁ। ଯଦି କାଳେ ଅଧିକ ରେଟ କହିବ।
ହଁ ଦେଖନ୍ତୁ ଯାହା କରିବେ ଭାବିଚିନ୍ତି କରନ୍ତୁ। କାହିଁକି ନାଁ ଆପଣଙ୍କର ଏ ଗାଡି ବହୁତ ବର୍ଷ ହେଇଗଲାଣି ମାନେ ବହୁତ ପୁରୁଣା ହେଲାଣି ଏଇଟା ତ ଆପଣ ଭଲ ଭାବରେ ଜାଣିଛନ୍ତି ଆଉ ଆପଣଙ୍କ ଘରେଦିଟା ଝିଅ ଆଉଁ ଆପଣ ବି ଗାଡି ଚଲାଉଛନ୍ତି। ଜି ଆପଣଙ୍କର ଦି ସେଝିଅଟି ବି ଗାଡି ଚଲାଉଛନ୍ତି ତ ଆପଣଙ୍କର ନିହାତି ଭାବରେ ଆଉ ଗୋଟେ ଗାଡି ଦରକାର। ହଁ ମୁଁ ବୁଝିଲି ଏବେ ଯଦି ମୁଁ ଭାବୁଥିଲି କି ଆପଣ ଟିକେ ଚିନ୍ତା କରନ୍ତୁ। ଦେଖନ୍ତୁ ଏବେ ଗାଡିର ଦାମ କମିଗଲାଣି ସେଥିପାଇଁ ଆପଣ ତା ମାନେ କମିଗଲାଣି ମାନେ ପୁରା କୋଡିଏ ତିରିଶ ହଜାର କମି ଯାଇଛି। ମାନେ ଗରମେଣ୍ଟଯଉଁ କମେଇ ଦେଇଛି ତ ମୁଁ ଭାବୁଥିଲି ଆପଣ ସେଇ ସେକେଣ୍ଡ ହ୍ୟାଣ୍ଡ ଗାଡି ବାସ ଆଣିବେ ସେ ଲୋକଙ୍କୁ କୁହତୁ କି ଯେହେତୁ ଗାଡି ଟିକେ କମିଗଲାଣି ସମସ୍ତ ତ ଏବେ ଏବେ ବ୍ୟାଟେରୀ ଗାଡ଼ି ୟୁଜ୍ କଲେଣି ତ ଆପଣ ବି ହଉଛି ସେମିତି ମାନେ ବ୍ୟଟେରୀ ଗାଡି ହିଁ ମାନେ ଯେହେତୁ ୟୁଜ କଲେଣି ତ ଆପଣ ଏଇ ଗାଡି କୁ ଏତେ ଯଦି ଟଙ୍କା ଦେବେ ପୁଣି ଆପଣ ଏତେ ଇଉଜୁ କରିକି ମତେ ଦଉଛନ୍ତି ଗାଡି ତ ଆପଣ ଟି ଟିକେ ପଇସା କମାନ୍ତୁ ଯେତେ ସମ୍ଭବ ଆପଣ ତାଙ୍କ ପାଖରେ ପଇସା ଟା କମେଇ ଇବେ କାହିଁକି ନା ଆପଣଙ୍କର ତ ନିହାତୀ ଲଙ୍ଗରୋଡ଼ କୁ ଯିବାର ଅଛି କାହିଁକି କିି ନାଁ ବେଳେ ବେଳେ ଆପଣ ଆପଣଙ୍କ ଗାଁକୁ ଯାଉଛନ୍ତି କି ଭବିଷ୍ୟତରେ ଆପଣ ଆପଣ ଦୁଇ ଝିଅ କେବେ କୁଆଡେ ଗାଡି ନେଇକି ଗଲେ ଏବେ ସିନା କିଛି ଦରକାର ପଡିନାହିଁ ଆଉ ନୂଆ ଗାଡି କଥା ରହିଲା କାହିଁକି ଆଣିବେ କାହିଁକି ନାଁ ନୂଆ ଗାଡି ଆଣିବା କିଛି ଆବ ଆବଶ୍ୟକ ନାହିଁ କାହିଁକି ନାଁ ଆପଣଙ୍କର ଯୋଉ ଏଇ ଯୋଉ ପୁରୁଣା ଗାଡିଟା ଅଛି ବହୁତ ବହୁତ ବର୍ଷ ହେଲାଣି ଆଉ ତିନି ଚାରି ବର୍ଷ ପରେ ସେ ଗାଡି ଟା ଏମିତି ବି ମାନେ ପୁରଣା ହେଇଯିବ ତ ସେ ଗାଡି ଟାକୁ ଆଉ କିଏ ଏତେ ବ୍ୟବହାର କରିବେନି। ତଥାପି ଗାଡିର କଣ୍ଡିସନ ଆପଣଙ୍କର ବହୁତ ଭଲ ଅଛି ଯେହେତୁ ପୁରୁଣା ହେଇଯିବ ତାରପରେ ଟିଉସନ ହରିକା ବି କରି ଯିବ ତ ଆଉ କିଏ ବ୍ୟବହାର କରିବେନି ତ ମୁଁ ଭାବୁିଚିଲିକି ଏବେ କାହିଁ ଆମେ ଆଉ ଗୋଟେ ନୂଆଟେ ଆଣିବା ଆମେ ଏକାଥରେ ଆଉ କିଛି ବର୍ଷ ପରେ ନୂଆଟେ ବରଙ୍ଗ ଆଣିବା। ତ ମୁଁ ବି ଭାବୁଥିଲି କି ସେକେଣ୍ଡ ହ୍ୟାଣ୍ଡ ଟା ନେଇଁ ଆସିଲେ ଆମ ପାଇଁ ସୁବିଧା ହବ ଯାଉ ବରଂ କୋଡିଏ ତିରିଶ ହଜାର ଟଙ୍କା ଆପଣଙ୍କର ଗୋଟେ ଦି ମାସର ପଇସାରେ ହେଇଯିବ। ଏବେ କିନ୍ତୁ ଲକ୍ଷେ ଦେଢ ଲକ୍ଷ ଦବା ଆମ ପାଇଁ ସମ୍ଭବ ନୁହଁ ମାନେ ମତେ କାହିଁ କଥା ଟା ଟିକେ ଠିକ ଲାଗୁନି ବୁଝିଲେ ଆପ୍ ତାପରେ ଆପଣ ପନ୍ଦରଦିନ ଠି କି ରୁହନ୍ତୁ ତାପରେ ମାନେ କମ୍ପାନୀରେ ତାପରେ ମୁଁ ଭାବୁଥିଲି କି କି ଆପଣ ଯାଆନ୍ତୁ ଆଜି ଯାଆନ୍ତୁ ଆପଣଙ୍କ ସାଙ୍ଗଘର ସହିତ ଦେଖିବେ ଗାଡ଼ିର କଣ୍ଡିସନ କଣ ତାପରେ ଦେଖିକି କଣ ଡିସାଇଡ କରିବେ ମୁଁ ତ ସେମିତି କି କିଛି ଜାଣି ନାହିଁ ଗାଡି ବିଷୟରେ। ଆପଣ ମାନେ ଦେଖିବେ ଆଉ ଯିଏ ବୁଝିଚି ସିଏ ଦେଖିବ ଦେଖିଥିଲେ ଆପଣ ଦେବେ। ଆଉ ପଇସା ତ ଦିଆ ହବ ସବୁ ପଇସା ତ ଖର୍ଚ୍ଚ ହଉଚି ଗାଡି ଟା ତ ନିହାତି ଦରକାର। ଯଦି ଏବେ ଆପଣ ଗାଡି ନ ଆଣିବେ ତାହେଲେ କେ କେତେବେଳେ ରାତି ଦଶଟାରେ ଫେରୁଛନ୍ତି ତ ମାନେ ବହୁତ ଅସୁବିଧା। ମାନେ ଏମିତି ଟାଉନ ବସ୍ ହେରିକାରେ କିମ୍ବା ବସ ରେ ମାନେ ଯୋଉ ଅଟୋ ହେରିକାରେ ଗଲେ ଆପଣଙ୍କର ଯିବା ଆସିବା ଖାଲି ତିନି ଘଣ୍ଟା ପଳଉଚି। ମାନେ ଭାବୁନାହାନ୍ତି ଆପଣଙ୍କୁ ଦେଢ ଘଣ୍ଟା ଯିବା ଆଉ ଦେଢ ଘଣ୍ଟା ଆସିବା ଲାଗେନି।
ହଁ ହଁ ତିନି ଘଣ୍ଟା ଲାଗିଯିବ ମୋତେ ଟାଇମ୍। ତେଣୁ ତିନି ଘଣ୍ଟା ଲାଗିଲା ବେଳକୁ ଉଁ ଏପଟେ ଆଠ ଘଣ୍ଟା ଡ୍ୟୁଟି କୁ କରିବ ସେପଟେ ତିନି ଘଣ୍ଟା ଯିବ। ଏଗାର ଘଣ୍ଟା ପଳେଇଲା। ଆଉ ତାପରେ ତମେ ତେଣୁ କିଛି କାମ କରିପାରିବନି। ଗାଡିଟା ହେଲେ କଣ ଶୀଘ୍ର ସହଜରେ ଆସିପାରିବ। ଆଗକୁ ବର୍ଷା ଦିନ ଆଉଚି। ତେଣୁ ବର୍ଷା ଦିନରେ ଦୁଇ ଘଣ୍ଟା ଜାଗାରେ ଚାରି ଘଣ୍ଟା ଲାଗିଯିବ। କାରଣ ବର୍ଷା ଏପଟୁ ଓଦା ହେଇକି ଆସିବା କଷ୍ଟ। ଦେହ ପା ଖରାପ ହବ। ତେଣୁ ବର୍ଷା ବିଜୁଳି ଘଡ଼ଘଡ଼ି ମାରିଲା, ତ ଗାଡ଼ିଟା ଥିଲେ ରାତି ଦଶଟା ବେଳେ ଆଇଲେ ବି କିଛି ଭୟ ନାହିଁ। କୋଡିଏ ମିନଟି ଅଧଘଣ୍ଟେ ଲାଗିଲା ପଳେଇ ଏମିତି ବସ୍ ରେ କି ଅଟୋ ଫଟୋ ରେ ଆଇଲା ମାନେ ଅଧିକ ପଇସା ଦେବ ଆଉ ବହୁତ ସମୟ ବି ଯି ଯିବ। ତେଣୁ ସେଇଥିପାଇଁ ମୁଁ ଚିନ୍ତା କରୁଥିଲି ଗୋଟେ ଗାଡ଼ି ଆଣିବା ପାଇଁ ଯେ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ଯଦି ଆଣିବି ତାହେଲେ ତେଣୁ ଦେଖିବା କଣ ରେଟ୍ ଅନୁସାରେ କଥାପଡ଼ିଚି ଯଦି କମେଇଲା ତାହେଲେ ଆଣିବି ଆଉ ଯଦି ରେଟ୍ ଅଧିକ ତାହେଲେ ଦେଖିବା ଅଲଗା ଆଡ଼େ କୁଆଡ଼େ ବୁଝିବା ଆଉ।
ଦେଖନ୍ତୁ ଗାଡିର କଣ୍ଡିସନ ବି ଭଲ ଥିବା ଦରକାର ଆଉ ରେ ଦାମ୍ ବି ଠିକ ଠାକ୍ ଥିବା ଦରକାର ଦାମ କୁ ନେଇକି ଗାଡିର କଣ୍ଡିସନ ଯଦି ଭଲ ନଥିବ ତା ତାହେଲେ ଅଯଥା ଆମେ ସେ ଗାଡି ଆଣିକି କିଛି ଲାଭ ନାହିଁ ତାଠୁ ଭଲ ଆମର ନିହାତି ଗୋଟେ ଗାଡି ତ ଦରକାର ଆଉ କିଛି ବର୍ଷ ପରେ ବି ଏବେ ପାଇଁ ବି କାରଣ ସାନ ଝିଅ ବଡ ହେଲାଣି ଆଉ ଆପଣଙ୍କର ବି ଗାଡି ଦରକାର ହୋଉଛି ଆଉ ଅବଶ୍ୟ ଆପଣଙ୍କ ବଡ ଝିଅର ବି ହୋଉଛି ମାନେ ଆଉ ଅବଶ୍ୟ ତିନି ଘଣ୍ଟା ପାଇଁ ଗାଡି ଦରକାର। ହେଲେ ଟାଇମ ଟା ବି ଏପଟ ସେପଟ ହଉଚି ନା। ତ ହିଁ ମୁଁ ସେଇୟା ହିଁ ଭାବୁଥିଲି ତ ଗାଡି ଟା ନିହାତି ଦରକାର। କିନ୍ତୁ ସବୁ ଦାମ ଦେଖିକି ଆଣିବେ। ହେଲେ ଏ ଏବେ ମୁଁ ଆପଣଙ୍କୁ ଗୋଟେ କଥା କହିପାରିବି ଏବେ ତ ମୁଁ ଆଉ କାହା ଉପରେ ବିଶ୍ଵାସ ନାହିଁ। ଠାକୁ ଠାକୁରଙ୍କ ଉପରେ ହିଁ ବିଶ୍ଵାସ। ଆପଣ ଆଜି ଜଗନ୍ନାଥ ଆଶ୍ରମ ଯାଆନ୍ତୁ। ସେଠି କହିବେ କି ତୁ ତ ଜାଣିଚୁ ଠାକୁରେ କି ମୁଁ କେତେ ଅଭାବରେ ଅଛି ଛି କେତେ ମାନେ ଅଭାବ ନୁହଁ ବହୁତ ଭାବରେ ହିଁ ଆମେ ଅଛୁ। ଠାକୁର ସବୁ ଦେଇଛନ୍ତି। ଠାକୁରଙ୍କେ କହିକି ହିଁ ଆସିବ କି ମୋ ପାଇଁ ଯାହା ଟା ଠିକ୍ ହବ ତୁ ମତେ ବାଟ ଦେଖା। ମୁଁ ଯଦି ଏଇ ସେକେଣ୍ଡ ହ୍ୟାଣ୍ଡ ଗାଡି ଆଣିବି ତ ତୁ ମତେ କହିଦେ ମୁଁ ଜଲଦି ନେଇ ଆସିବି ସେକେଣ୍ଡ ହାଣ୍ଡ ଗାଡି ପଇସା ଯାଉ ବରଂ। ଆଉ ଯଦି ନୂଆ ଗାଡି ଆଣିବି ତୁ ମୋ ପାଇଁ ଗୋଟେ ଟେ ନୂଆ ଗାଡି ଦେଖେ। ନହେଲେ ଭଲ ସେକେଣ୍ଡ ହ୍ୟାଣ୍ଡ ଗାଡିଟେ ବୁଝିଦେ। ଠାକୁରଙ୍କୁ ହିଁ କହିଦକି ଆସିବେ ସେ ଦେଖିବେ ସିଏ ସବୁ ବାଟ ଦେଖେଇଦେବେ। କାରଣ ଆଜି ଯାଏଁ ବି ସିଏ ଏ ଯାଏଁ ତ କେବେ ବି ଆମକୁ ଖାଲି ପେଟରେ ରଖିନାହାନ୍ତି କି ଯେତେ ପଇସା ଅଭାବ ଆସିଲେ ମଧ୍ୟ କେବେ କେବେ ବି ହଉଚି ମାନେ ମୁଣ୍ଡ ତଳକୁ ନୁଆଇଁ ଦେଇନାହାନ୍ତି। ତ କିଛି ଅସୁବିଧା ହବନି। ଆପଣ ଠାକୁ ଠାକୁରଙ୍କ ଉପରେ ଛାଡି ଦିଅନ୍ତୁ। କିନ୍ତୁ ଆପଣ ଯାଆନ୍ତୁ ଆଜି ଗାଡିର କଣ୍ଡିସନ ଦେଖିକି ଆସିବେ। ବୁଝି ଗଲେତ ମୋ କଥା।
ଅ ହଁ ତମେ ଯାହା କହିଲ ମୁଁ ବୁଝିପାଇଲିି। ଯେ ଜିନିଷ ହଉଚି ଆମେ ଚିନ୍ତା କରିବା ଠାକୁର ଆମକୁ ବାଟ ଦେଖେଇବେ ଆମେ ସେଇ ବାଟେ ଯିବା ତେଣୁ ଏଇ ମୁଁ ଦେଖୁନାହାନ୍ତି, ବର୍ଷେ ବର୍ଷ ଦେଢ଼ ବର୍ଷ ହେଲା ବସିଥିଲି ଏଇ ଠାକୁର ଗୋଟେ ବା ହଟ ଦେଖାଇଲେ ବର୍ତ୍ତମାନ ମୁଁ ଗଲି ପ୍ରଭୁଙ୍କ ଇଚ୍ଛା ମୋତେ ସେ କାମରେ କେତେ ଦୂର ସକ୍ସେସ୍ କର କରୁଛନ୍ତି, କେତେ ମୋତେ ଇଏ କରୁଛନ୍ତି, ମୁଁ ଏଇଟା ଦେଖୁଛି ଯାହା ହଉ ପ୍ରଭୁଙ୍କ ଇଚ୍ଛାରୁ ଗୋଟେ କାମଟେ ପାଇଛି ପ୍ରଭୁ ସେ କାମରେ ମୋତେ ମୋତେ ରଖିଲେ ଆଉ, ଯେମିତି ମୋ କାମରେ କିଛି ଅସୁବିଧା ନ ହେଉ। କି ମୁଁ ହଇରାଣ ନ ହୁଏ, ସେମିତିଆ ମୋତେ ପ୍ରଭୁଟିିକେ କରନ୍ତୁ। ତେଣୁ ପ୍ରଭୁଙ୍କ ଇଛାସବୁ, ଆଉ ଯାହା ହବ ଦେଖିବା।
ହଁ ସେ ବ୍ୟବସ୍ଥା ସବୁ ଠାକୁର କରିବେ ଆପଣ ଜମା ବ୍ୟସ୍ତ ହୁଅନନ୍ତୁନି ଆଉ ମୁଁ କହିବି ଥିବାରଥିଲା ଆପଣ ଯୋଉ ତିନି ଦିନ ପାଇଁ ଅଲଗା ଜାଗାରେ କାମ କରିଛନ୍ତି, ତାର ପଇସାଟା ଆପଣଙ୍କୁ ଆପଣଙ୍କୁମିଳିଲାଣି, ନା ମିଳିବନି ସେ ପଇସା।
ଆଜି ପହିଲା ହେଲା ଆଜିିକି କାଲି ଭିତରେ ତାଙ୍କର ପଇସା ଆସିଲେ ମୋତେ ସେ ପଇସାଟା ଦେବେକାରଣ ସେ ପଇସାଟା ତାଙ୍କର ଆଜି ବୋଧେ, ଆଜିିକି କାଲି ଭିତରେ ତାଙ୍କର ପଳେଇଆସିବଏକଉଣ୍ଟକୁ, ଆସିଲା ପରେ ସେ ମୋତେ ପଇସା ଦେବେ ବୋଲି ଆଜି କହୁଥିଲେ।
ହଁ, ହଁ ନାଇଁ ଆପଣ ନିହାତି ଭାବରେ ତାଙ୍କଠୁ ନେଇ ଆସିବେ ଯଦି ପାରିବେ କ୍ୟାସ୍ ନେଇ ଆସି ତେବେଭଲ ହବ ଆପଣଙ୍କ ପାଇଁ ସୁବିଧା ଆଉ ଆପଣ ମାନେ, ଏମତି ଆପଣଙ୍କର ତ ଚେଞ୍ଜ ଦରକାର ହୁଏ ତ ଆପଣ ଟିକେ କେମିତି କଣ କରିକି ଟିକେ ଚେଞ୍ଜ ପଇସା ବି ଆପଣଙ୍କ ପାଖରେ ରଖିଥିବେ ନିଶ୍ଚିନ୍ତ କାରଣ ବସ୍, ଅଟୋ ଏଗୁଡାକରେ ଚେଞ୍ଜ ଟିକେ ଦରକାର ହୁଏ ନିହାତି ଭାବରେ, ତ ରଖିଥିବେ ଆଉ ପଇସାଟା ବି ନେଇ ଆସନ୍ତୁ ଆଉ, ଇଆା ତ କହୁଥିଲି ଇଆ ବେବଦେଖିକି ଗାଡି ଫାଡି ଆଣିବେ ଭଗବାନ ବାଟ ଦେଖ ସେଇଛନ୍ତି ଭଗବାନ ତାଙ୍କର ଯାହା କରିବା କଥା କରିବେ, ସେମିତି କିଛି ନୁହଁ କି ସେ ସେକେଣ୍ଡହ୍ୟାଣ୍ଡଗାଡି ଖରାପ, ସେମିତି କିଛି ନୁହଁ ମାନେ ବହୁତ ଲୋକ ଆମ ଘର ପାଖରେ ସେକେଣ୍ଡ ହାଣ୍ଡ ଗାଡି ବ୍ୟବହାର କରନ୍ତି, ଆପଣ ତଜାଣି ଏବେମୁଁ ଆଉ କଣ କହିବି ନା?
ହଁ, ଆଜି ସକାଳେ ତମ ମାମା କାଇଁ ତମକୁ ବାଡ଼ଉଥିଲେ?
ମୋ ମାମା ମତେ ବାଡଉନଥିଲେ, ଆମ ତଳଘରଝିଅକୁ ତା ମାମା ବାଡଉଥିଲେ, କାହିଁକି ନା ସେ ସକାଳ ନଅଟା ଯାଏ ଶୋଇଥିଲା ଉଠି ନଥିଲା ମାନେ କାଲି ରାତି ନଅଟା ରା ସକାଳ ନଅଟା ଯାଏ ଶୋଇଥିଲା ହଉ, ମୁଁ ତାହେଲେ ଏବେ ରଖୁଛି ଆପଣ ଯାଆନ୍ତୁ କଣ କରିବେ।
ହଉ, ହଉ, ହଉ।